ହ୍ୟାଲୋ?
ହଁ।
କଣ କରୁଛ?
ହ୍ୟାଲୋ ହଁ ମୋ କଥା ଶୁଭୁଛି? ଏଇ ବ ବର୍ଷା ଆସିଲାଣି ତ ଲୁଗା ଲୁଗା ତୋଳୁଥିଲି ଆଉ।
ହଁ ମୁଁ ତ ଏଇ ଲୁଗାପଟା ତୋଳିକି ରଖିନି ଏଇନା ଗାଈ ଗୋରୁ ସବୁ ଆଇଲେ।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
ଏ ଲୁଗାପଟା ତୋଳିକି ରଖିକି ଗାଈ ଗୋରୁ ସବୁ ଆଇଲେ ଏଇନା କୁଟା ପକେଇକି ତାଙ୍କୁ ବନ୍ଧା ବୁଧି କରିମି। । ମେଘ ଛାଡିଲାଣି ସିଆଡେ? ମୁଁ କହିଲି ତମ ଆଡେ ମେଘ ଛାଡିଲାଣି କି? ହ୍ୟାଲୋ?
ହଁ ବା।
ମେଘ ଛାଡ଼ିନି?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
ହ୍ୟାଲୋ? ମୁଁ କହୁଥିଲି ତମ ଆଡେ ମେଘ ଛଡ଼ିଲାଣି କି?
ଆମ ଆଡେ କାଳେ ଛାଡି ଦେଇଥିଲା ବାରଟା ବେଳକୁ ଯେ ଲୁଗାପଟା ସବୁ ଶୁଖେଇ ଦେଇଥିଲୁ।
ହଁ।
ଶୁଭୁଚି ନା ମୋ
ହଁ।
ହଁ ମୁଁ କହିଲି ଲୁଗାପଟା ସବୁ ତୋଳିକି ଏଇନା ରଖି ଟିକେ ଆଇଲିି ଆଉ। ନାଇଁ ଟିକେ ବର୍ଷା ଉଠେଇ ଆସିଲାଣି।
ଆମର ବା ସେ ଏଇଆ ସେ ବାରଟା - ଗୋଟେ ବେଳକୁ ତ ଖରା ଟିକେ ଦେଖେଇ ଥିଲା। ଏଇନା ତ ପୁଣି ଉଠେ ଉଠେଇ ଆଇଲାଣି ଆଉ ଗାଈ ଗୋରୁ ଆଇଲେ ତାକୁ ଭିଡିବି, କୁଟା ପାଣି ଦେମି, କୁର୍ଚି ରାନ୍ଧିବି ଭାତ ରନ୍ଧା ହବ, ପାଣି କାଞ୍ଜି ଆଣିବି, ସେ ଘର ଝାଡୁ ମାରିବି, ସନ୍ଧ୍ୟା ଦେମି। ସବୁ କାମ ଆଉ ଆସ୍ତେ ଆସ୍ତେ ହବ ଆଉ ହଁ। ଏରା ନିତି ଦିନିଆ ଡିଉଟି ଆଉ।
ହଁ ହଁ, ଏନ୍ତି ହୁଅନ୍ତାନି କେ ଖାଆନ୍ତେନି, ଗୋଟେ ଗୋଟେ ଗୋଟେ ଦିନ ଖାଇଦେଲେ ପାଞ୍ଚ ଦିନ ଖାଆନ୍ତେନି।
ହଁ।
ମଣିଷ, ଗାଈ ଗୋରୁ ସବୁ।
ଯାହା ଯେମିତିି ଟିକେ ଭଲ ହୁଅନ୍ତା। ଏଠି ଖରାପାଗ ହେଲେ ହୁଅନ୍ତା। ଲଗାତାର ଛଅ ଦିନ ଖଣ୍ଡେ ଖଣ୍ଡ ଖାଲି ବର୍ଷା ହଉଛି ଯେ ନେଟୱାର୍କ ପ୍ରୋବ୍ଲେମ ରହୁ ଛି, ଲାଇନ୍ ପ୍ରୋବ୍ଲେମ ରହୁଛି।
ତା ମେଞ୍ଚ ଶୁଖେଇକି ତାକୁ ଇଏ କଲା ବେଳକୁ ଆଜି ଯାହା ହଉ ବହୁତ ସାରା ଶୁଖିଗଲା।
ହଁ।
। ଏତେ ଡେଲି ଦି ବାଲଟି ତିନି ବାଲଟି ସଫା କଲା ବେଳକୁ ତାକୁ ଶୁଖା ପୁଣି କୋଉଠି ଶୁ ଖେଇବ ବର୍ଷା ଦିନରେ ସେଇଟା ଚିନ୍ତା।
ହୁଁ। ତମର ୱଶିଙ୍ଗ୍ ରେ ଦେଇ ଦଉଥିବ ଯେ ଅଧା ଶୁଖିଲା ହେଇଯାଉଥିବ।
ହଁ, ହେଲେ ବି ଏରେ ପକେଇଲା ବେଳକୁ ଅସୁବିଧା ହଉଛିି ନା କୋଉଠି ପକେଇବ ଯାହାହେଲେ ଟିକେ ବାଜିବ।
ଖେଇବ ହଁ
ଆଉ ତାକୁ ସିଢି ଘରଟାରେ ତାର ଟଣା ହେଇଛି ଦି ତିନ୍ଟା ଲାଇନ୍। ଏଇଟାରେ ଏତେ ଶୁକେଇକି ପୁଟିକ ଟାରେ ଶୁକେଇଲା ବେଳକୁ ବି ଜାଗା ହଉନି।
ହୁଁ ଆଜି କଣ ରୋଷେଇ ହେଇଥିଲା।
ହୁଁ ଆଜି ଅରୁଆ ହାତ ଡାଲ୍ମା ଆଉ ଭେଣ୍ଡି ଭଜା ହେଇଥିଲା। ଆଉ ସୁଜନା ଶାଗ ନା କଣ ତାକୁ ମୁଗ ଡାଲି ପକେଇକି ଭଜା ହେଇ ଥିଲା। ଆଉ ଡାଲି ହେଇଥିଲା ଆଉ ଏରା କନ୍ତ ଆ ଆଳୁ ଖାଲି ଭଜା ହେଇଥିଲା। ଥିଲା ଆଉ କ ଆଉ ସବୁ ଦୋଳା ଦୋଳି ସେ ଇଏରେ ଆଉ ତେଲରେ ଭଜା ଆଉ। ଆ କିଛି ହେଇନି କିଛି।
ଆମର୍ତ ସେୟା ଖାଲି ଭାତ କରା ହେଇଥିଲା ଆଳୁ ପୁଟଳ ଭଜା ହେଇଇଥିଲା ମସୁର ଡାଲି ହେଇଥିଲା ଆଉ ବଡ଼ିଚୁରା।
ହଁ ଆ ତ ବାରଟା ଆଉ ଆଜି ଆଉ କଣ ସେଇ ଆଇଁଷ ହବ।
ହଁ ଆଜ୍ ସୋମବାର ଆଉ।
ହୁଁ।
ଅରୁଆ କଣ ପ୍ରତ୍ୟେକ ସୋମ୍ବର୍କୁ ସୋମ୍ବାର୍ ଅରୁଆ ଖାଉଚ।
ହଁ ଘରେ ଯା ଜିିଏ ସେ ଅରୁଆ ଡାଲ୍ମା ଖା ଉଚନ୍ତି। ସବୁ ସୋମ୍ବାରେ ବାରମାସୀ। ଆଉ ସିଏ ଖାଇଲେ ଆଉ ଦି ତିନ୍ ଜଣ ଅରୁଆ ଖାଇଦଉଛନ୍ତି ଉଷୁନା ବି ହଉଛି ଉଷୁନା ସହିତ ଡାଲି ଅରୁଆ ସହି ଡାଲମା ଦିଟାଙ୍କ ହଉଛି ଯିଏ ଯାହା ଖାଇଲା ଆଉ।
ହୁଁ ହୁଁ। ଆଉ କଣ ଆଉ ରଥଯାତ୍ରା ପୋଗ୍ରାମ୍ କୋଉଠି ରଖିଛ ଯିବାକୁ।
ହୁଁ ବାହୁଡାକୁ ଅଛି ଗାଁକୁୁ ଯିବାର ସେ ଯୋଉ ଦାଦାରେ ଘର ପ ଚିଷ୍ଟା କରିବେ ତ ଆଉ ଡାକିଚନ୍ତି ଉଁ ଯାହା ଡାକିଚନ୍ତି ଏଇ ଦେଖିଆ ଦିନେ ଦିଦିନି ଭଉଣୀ ମାନେ ଯିବେ ଯଦି ଯିବି ବୁଲିକି ପଳି ଆସିବି ଆଉ। ଏଠି ତ ହଉଛି ଭଲ ଆମର ରଥଯାତ୍ରା ରଥଯାତ୍ରା ଟା ଦେଖି ବାଉଡାଟା ଏଠି ରହିବି ଆଉ।
ଅଁ ହଁ। ଦାଦା ହାର କଣ ବାହୁଡାକୁ ଆସିବେ ଏଠି।
ହୁଁ ବାଉଡାକୁ କଂ ଘର ପଚିଶ୍ ଷ୍ଟା କରିଏ କାଲ୍ କାଲି ନା ପର୍ ଦିନ ଫୋନ କର୍ଥିଲେ ତ। ଘର ପଚିଶ୍ଟା କୁ ଯିବା ପାଇଁ କା।
ଉଁ ହୁ।
ଯିବା ଦେଖ୍ୟା ବୁଲିକି ଆସିବା ଆଉ ଯାଇନି ବୋହୁତ ଦିନି ହେଲା ଗାଁକୁ।
ହୁଁ ଘର ପଚିଶ ଟା କଣ ସବୁ ବନ୍ଧୁବାନ୍ଧବ ଝିଅ ଝିଆଣି ସମସ୍ତଙ୍କୁ ଡାକନ୍ତି ନା।
ହଁ ଘର ପଚିଶ୍ଟା ଯେ ଯୋଉମାନେ କିଏ ଡାକି ପାରିବ ଡାକି ପାରିବ ଯେ ନ ଡାକି ପାରିବ ନାହିଁ ଖାଲି ମେଳା କରିକି ୟେ କରିକି ଡା
କୀର୍ତ୍ତନିଆ ହଁ କୀର୍ତ୍ତନ ଘରେ ଗୋଟେ ମେଳା ଟା କରିକି କୀର୍ତନଙ୍ଗିଆ ଡାକିକି ସାଇ ପଡିଶା ଖାଇବାକୁ ଟିକେ ଦିଅନ୍ତି ଆଉ ଭୋଗ ରାଗ କରିକି।
ତାରେ କରିବ ଯଦି ସେ ତାର ବନ୍ଧୁବାନ୍ଧବ ଲୋଟିକି କରନ୍ତି।
ନାଇଁ ଘର ପଚିଶ୍ଟା କନେ ଯେତେ ଲୋକ ଖାଇବାଦବ ତମ ଘର ସେତେ ଭଲ ହବ।
ଘର ପଚିଶ୍ଟାକୁ ନା। ହୁଁ ଆମୋର୍ତ ୟାଡେ ହଁ ଆମର ଇଆଡା ଅଛି ଯେ ଏଇ ବନ୍ଧୁବାନ୍ଧବ କାଇଁ କିଏ ରହୁଛି ଆମର ଏଇଠି ଯୋଉ କ ସେ ଆମ ଦଦା ସସୁର ଘର। ନା ବଡ ବାବା ଶ୍ୱଶୁର ନା ଦଦା ଶ୍ୱଶୁର କଣ ହେବେ ତାଙ୍କର କରିଥିଲେ ଯେ ସେମିତି ଖାଲି ଡା ମାନେ ଘର ଖଞ୍ଜା ଲୋକଙ୍କୁ ଖାଲି ଡାକି ଦେଇଥିଲେ। ହଁ। ଅଁ ଲା ଡାକି ଦେଇଥିଲେ ସମସ୍ତେ କାଲି ଯାଇଥିଲେ ମେଳା ଟିକେ କରିଥିଲେ ତାଙ୍କ ବେଶୀ କିଛି କରିନଥିଲେ।
ହଁ।
ଖାଲି ଖାଇବାକୁ କେତେ
ନୂଆ ଲୁଗାପଟା କରନ୍ତି ଝିଅ ଜଣେ ଡା କରନ୍ତି ଏଠି ଉ କୀର୍ତ୍ତନିଆ ମେଳା ଫେଳା କରାଯାଏ ଭୋଗରାଗ କରିକି ସବୁ ଇଏ କରନ୍ତି ଆଉ।
ଏଇ ଯୋଉ ଘର ପଚିଶଟା କୁ ନେଇକି ସବୁ ଯାଆନ୍ତି ଯୋଉ ବନ୍ଧୁବାନ୍ଧବ ଯାଆନ୍ତି।
ନେଇକି ଆସନ୍ତି ଏ ଯଉ କଦଳୀ ନଡ଼ିଆ ଭୋଗରାଗ ଆଉ ସବୁ ଧରିକି ଆସନ୍ତି ନା।
ହଁ ଆଉ ଯୋଉମାନଙ୍କ ସେମାନଙ୍କ ପାଇଁ ହିଁ ଲୁଗାପଟା ନେଇକି ଯାଆନ୍ତି। ହ ହୁଁ।
ଯିଏ ଘର ପ୍ରତିଷ୍ଠା କରିଚନ୍ତି ତାଙ୍କ ପାଇଁ ଲୁଗା ଧରିକି ଆସନ୍ତି।
ହ ହଁ ଆମର ଇଆଡେ ଘର ପଚିଷ୍ଟା କୁ ଗଲେ କଣ ମିଠା ପେଟିଯିବ। କଦଳୀ କାନ୍ଧି ଜି ହଁ ଆମର ଇୟାଡେ ଅଛି ବନ୍ଧୁବାନ୍ଧବ କୁ ଗଲେ ହଁ
ଯୁଆଡେ ଯାହା ଅଛି ଆଉ।
ହଁ। ଆଉ ଦେହ ପା ତାଲେ ସବୁ ଭଲ ଅଛି ନା?
ହଁ ଦେହ ପା ସବୁ ଭଲ ଅଛି। ମୋର ଏଇ ପାଗକୁ ଟିକେ ମୋ ଦେହ ଟା ଟିକେ ଭଲ ରହୁନି ଆଉ।
ଦେହ ଏଇ ପାଗକୁ ଏମିତି ବର୍ଷା ହେଲା ଯେ ଚାରି ପାଞ୍ଚ ଦିନ ସବୁ ଜର। ଥଣ୍ଡାରେ ସବୁ ପକେଇ ଦେଲା, ଘରକା ଜଣେ ଦି ଜଣ ଜଣେ ଦି ଜଣ ଏମିତି ପଇଲେ।
ହୁଁ।
ହଁ ପୁଅଟାକୁ ବି ଜର ହେଇଥିଲା ତାପରେ ପରେ ବସ୍ତେ ହେଲା। ମତେ ଛାଡିକି ପୁଣି ଆମ ଆଇକି ହେଲା। ଆମ ଆଇକି ହେଇକି ଜଣ ଜଣ କରି ଧରୁଛି।
ହୁଁ ହୁଁ। ଦେହପା କଥା କହିହେବ କେତେବେଳେ କଣ କାର ହବ ବୋଲି।
ନା ସିଜନ କି ଚେଞ୍ଜ ହେଲା ନା ଖରା ଖାଇ ଖାଇ ରହି ଥିଲେ ବର୍ଷାଟା ହେଲା ପରେ ମାନେ ଆମେ ଖରାରେ ଯେତେ ଗରମରେ ଯୋଉ ସହି ରଖିପାରେନି ଦି ଟାଇମ ଗାଧେଇ ପଡେନା ସକାଳେ ଗାଧାଏ ପୁଣି ସନ୍ଧ୍ୟାବେଳେ ଗାଧେଇବା ପାଣି ଅ ହ ହଉଥିବା ସେଟା ବର୍ଷା ଟିକେ ପଡିଲେ ବାହାରିଯାଏ।
ଆମର କୂଅ ପୁରା ଫୁଲ ହେଇଗଲାଣି ହାତ ପାଉଛି କୂଅରେ।
କୂଅରେ ହାତ ପାଉଛି ନା କୂଅରେ ହାତ ଜେ ଜେତଳେ ଗାଁରେ ଥିଲେ ଖଞ୍ଜାରେ ଥିଲା କୂଅ ପୁରା ଫୁଲ ହେଇଯାଏ ପୁରା ଟୁଳୁ ମୂଳ ହଉଥାଏ କୁଅ କଉଟା ରାସ୍ତା କଉଟା ଜଣା ପ଼ଡେନି। ଖାଲି ଯିବେ ଯିବ ହାତ ବୁଡେଇବେ ପାଣି ଧୋଇଥିଲା ହାତ ବୁଡେଇବେ ପାଣି ଧୋଇଥିଲା। ପାଣି ପାଇପି କେତେ ଝଗଡା ହୁଅନ୍ତି, ଦି ମାନେ ଗଣି ଗଣି ତିନି ତିନିଟା ପାଣି ନହେଲେ ଚାରି ଚାରିଟା ପାଣି କିଏ ଆଗୁଆ ଦେଇଗଲା ଯଦି ଯାହାର ଆମର ପୁଣି କୂଅ ଚାରିପଟେ ଏଇଟା ତା ଏଇ କୋଣରେ ସିଏ କାଢିବ ଏଇ କଣରେ ସିଏ କାଢିବ ସେ କଣରେ ସିଏ କାଢିବ। ପଥର ପଡିଥିଲା ଯେତେବେଳେ ଆଉ ମୁଁ ପୁଞ୍ଜିଏ ଲାଗେ ଯେତେବେଳେ।
ପକୋଡ଼ି କରିବ ନା ନାଇଁ ତାଳତମର ସେଆଡ଼େ ଅଛି ନା ନାହିଁ।
ହୁଁ ତାଳ ଅଛି ସେ ତାଳ ପଠା କେହି ଖାଆନ୍ତିନି ଏଇ ମୁଁ ଖାଏ ବୋଲି। ତାଳ ପକୁ ଡ଼ି ଟିକେ ଆଣିକି କରନ୍ତି। ଆଉ ମୁଁ ଖାଏ ମୁଁ ଆମ ଦେଢୁସର ଯିଏ ସିଏ ଖାେ ଆମେ ଦି ଭାଇ ଭଉଣୀ ଦି ଜଣା ଙ୍କ ଖାଉ। ତା କ ପାଚିଛି ନା ହେଲାଣି ତାଳ।
ହଁ ତାଳେ ଏଇଆଡେ ପଇଲାନି ନା।
ହଁ ତାହେଲେ ଆମେ କାହିି ଜଣନୁ କାହିଁ ଆଣିନାନ୍ତିିକେଇ ମୁଁ ଖୋଜ ବୋଲି କୋଉଠି ଖୋଜି ଖୋଜେଇକି କାହାକୁ। କହିଁକି କି ଆଣନ୍ତି।
ହାଁ। ଆଣିନାହାନ୍ତି ଆମର ଏଇଡା ସବୁ ପିଇଲାଣି କେତେବେଳେ ଆଣିନାହାନ୍ତି ଆଣିବେ ଦେଖିବା ଆମ ଦେହ ଭଲ ନାହିଁ ବୋଲି ଆଣିନାହାନ୍ତି ଆଣିନେ କରାହେବ। ଆ ପ୍ରବଳ ବିଲ ଆଡିଆଡେ ଆଉ ବିଲ ଆଡେ ପ୍ରବଳ ଗଛ ହଁ। ପଣସା ହେଲା ଆମ୍ବ ହେଲା ଏଇ ଯୋଉ ତାଳ ହେଲା ଇଏ ବର୍ଷକୁ ଥରେ।
ହଁ ନାଇଁ ପଣସ ଗଛ ଅଛି। ଆମ ଘଞ୍ଜା ଗୋଟେ ପଣସ ଗଛ ଅଛି ତ ଏଇଟା ଖଜା ପଣସ ମାନେ ପୁରା। ଛୁଟିଆ ଛୁଟିଆ ମିଠା ମିଠା କିନ୍ତୁ। ଆଉ ସେଟା ଖାଇସାରିଲୁଣି ପଣସ କରିକି ଖାଇସାରିଲୁଣି ଖାଲି ତାଳ ଟା ନାହିଁ। ଏଇ ବିଲ ଆଡେ କିଏ ଯାଉଛି ବିଲ ଆ ଟା କିଏ ଯାଉନାହାନ୍ତି। କିଏ ଯଦି ଆଣିଥିବ କିଏ ମାଗି ଯାଉଛି ଯଦି କିଏ କାହାଠ ଆଣିବ ଗୋଟେ ଦିଟା
ହୁଁ ଆମ ଗାଉଁଲିଆଡେ ଏଇଆଡେ ପ୍ରବଳ ତାଳ ଯିଏ ଯୁଆଡେ ବିଲ ବାଡି ଗଲା ବହେ ବହେ
ଗଲା ଆଣିଲା ହଁ ଆମର ଏଇ ବାପା ଚାଲିବାକୁ ଯାଆନ୍ତି ଶ୍ୱଶୁର ଯିଏ ସବୁ ସକାଳୁ ସେଇ ବିଲ ଆଡେ ଟିକେ ସେ ସକାଳୁ ଉଠିକ ଆ ଚାଲିକ ଘଣ୍ଟେ ଦି ଘଣ୍ଟା ସାଙ୍ଗସାଥି ସେ ଯୋଉ ଯାଆନ୍ତି ଆଇଲା ବେଳେ ଖଜୁର କୋଳି ଗଛ ଥାଏ ବିଲୋବ ମାନଙ୍କରେ ସିଏ ଖ ମାନେ ଯେମିତି ରଙ୍କ ଚଙ୍କ ଖଜୁରୀକୋଳି ଆଣିବେ ବୋଲି ରାତିରୁ ସିଏ ପଳାନ୍ତି। ସେ ଡାଇବେଟିସ ଲୋକ ଖଜୁର କୋଳି ଜାମୁ କୋଳି ସେ ଖାଇଲେ ସିଏ ଟିକେ ଆଣନ୍ତି ଖଜୁର କୋଳି ବୋଉ।
ଡାଇବେଟିସିଆ ଲୋକ କମ ଵାଲା ମୁଁ ଆଜି ଦେଖୁଥଥିଲି ଏଇ ଗଲାବେେଳକୁ ଏପଟେ ବାଟରେ ଗୋଟେ ଗଛରେ କୋଳି ଥିଲା। ଜାମ୍ମୁ କୋଳି ତା ସିଜିନ ତ ଏଇନା ଅଛି ଆଉ
ସିଏ ଟିକେ ତାହା ଯାଇ ଇଏ ଜିନିଷ ଗୁଡା ଟିକେ ଟିକିଏ ଧରିକି ଆସନ୍ତି ଘରକୁ ଆମେ ଟିକେ ସବୁ ଚାଖୁ।
ହଁ। ଆଉ ପୁଅ ଶୋଇଛି।
ହଁ ତାକୁ ଶୋଇ ଦେଇକି ଆଇଲି ଯାଉଛି ଘର ଦ୍ୱାର ଓଳା ହବ ବାସନ ଫାସନ କାମ ସାରି ଦେଇଛି। ସେ ସୋଉ ଶୋଇଲା ତାର ନୁଗାପଟା ଭାଙ୍ଗିକି ବାସନ ମାଜି ମୁଜା ଦେଇଥିଲି। ଘର ଦ୍ୱାର ଖାଲି ଓଳେଇବି ତାପରେ କଣ ତା ଖାଇବା ପାଇଁ ବ୍ୟବସ୍ଥା କରିବି ମୁଁ ଖାଇବ।
ହଁ ହଉ ହଉ ଯାଉ ଆଉ କଣ କାମ କରିବ ପରେ କରିବି?